ହାଲୋ।
ହୁଁ କଣ କରୁଚ?
ବସିଚି।
ଖାଇସାଇଲଣି?
କଣ କହିଲେ?
ଖାଇସା ସାଇଲଣି।
ହଁ ଖାଇସାରିକି ତ ଶୋଇଥିଲି ଏବେର ମୌସମ ପୁରା ଠିକ ଅଛି, ଦେଖିବାକୁ ଆସିଥିଲି ଆପଣଙ୍କ ଆଡେ ବର୍ଷା ହଉଛି
ହଁ ବର୍ଷା ଉଠେଇଚି ଆଉ, ଝିପଝିପ ହଉଥିଲା ଏବେ ଟିକେ କମ ଅଛି ଏବେ ହଉନି।
ନା ଏଠି ତ ନାହିଁ। ଜୀବନି
ହୁଁ।
ହେଇନି ହବ। ଥଣ୍ଡା ଲାଗୁଛୁ। ଚିତ ଏବେ ଟିକେ କହୁନ। ଆଉ କଣ କରୁଚ କୁହ?
ଏଇ ବାଲୁକୁନି ରେ ବୁଲିବାକୁ ଆସିଥିଲି।
ହୁଁ, ହୁଁ। ଆଉ କଣ ଖାଇଥିଲ?
ଖାଇଥିଲି ଲଞ୍ଚ ଖରାବେଳେ ସାଧା ମିଲ୍ ଖାଇଥିଲି, ଭାତ, ଡାଲି, ମିଲ୍ ମିକର ତରକାରୀ। ଆଉ ଗୋଟେ ଆମର ଥିଲା
ହଁ
ହୁଁ, ଉଁ, ଦହି ବାଇଗଣ ପାମ୍ପଡ ଏତିକି ଆ,।
ଆଚ୍ଛା ହଁ ମୁଁ ଏ ଖାଇଚି ମୁଇ ଚାରଟା ବେଳେ ଖାଇଲି ପଖାଳ ଖାଇଛି ମା ସହିତ, ମା ଯାଇଥିଲା ରଜ ପାଇଁ ଡ୍ରେସ୍ ହେରିକା ଆଣିବାକୁ ମା ଆଉ ମୋ ସାନ ଭଉଣୀ। ଯାଇଥିଲେ ଦଶଟା ବେଳେ ଆ ସିଲେଇଚ। ତାପରେ ଆସିକି ପହଞ୍ଚିଲେ ବସ୍ ହେରିକା ଟିକେ ମିଳିଲେନି ଆସି ପଳେଇଲେ କାର୍ ରେ ଯାଇଥିଲା ଆସିଲା ବେଳକୁ ଟିକେ ଏ-ଉଁ, ଲେଟ୍ ହେଇଗଲା ତ ବସ୍ ହେରିକା ମିିଳିଲାନି ତ ଟିକେ ଅଧିକ ଟାଇମ୍ ହେଇଗଲା। ତ ସେଥିଲାଗି ଲେଟ୍ ହେଲା ଆସ ଆସିଲେ ତାପରେ ଖାଇଲୁ ଆଉ।
ଆଚ୍ଛା।
ହୁଁ। ଆଉ ଆପଣଙ୍କ ଖବର କଣ ସବୁ ଭଲ?
ହଁ ମୋ ଖବର ତ ବଢିଆ। ଆପଣଙ୍କର?
ହଁ ମୁଁ ବି, ସେମିତି ଆଉ
ଆପଣ ହଁ ଠିକ ଠାକ୍ ଚାଲିଚି ହଁ
ଯୋଉଠୁ ଅଛନ୍ତି ସେଠା ବହୁତ ଲୋକ ଅଛନ୍ତି।
ଆଜ୍ଞା।
ସେଥିଲାଗି ଆଉ ବହୁତ ସାଉଣ୍ଡ ଆଉ କଣ କରୁଛ ରଜରେ ଗାଁକୁ ଆସିବା ନା ଭୁବନେଶ୍ୱରରେ ରହିବ।
ରଜରେ ଯିବା ପାଇଁ ପ୍ଲାନ୍ ଅଛି ଦେଖାଯାଉ କ'ଣ ହଉଛି।
ହୁଁ ହୁଁ। ଆଉ କିଏ କିଏ ଯାଇଛ ଏକାଟିଆ।
ନାଇଁ ମୁଁ ଫ୍ୟାମିଲି ଆସିଛୁ।
ଆଛା ସେଠ କଣ ଆଉ କିଛି ଫଙ୍କସନ ଅଧିକା ଅଛି କି।
ନାଇଁଗୋଟେ ଏମର୍ଜେନ୍ସି ରେ ଆସିବା ପଡିଲା ଆଉ।
ଓ ହଁ। ଆଉ ସମସ୍ତେ ଫ୍ୟାମିଲିରେ ସମସ୍ତେ ଭଲ ଅଛନ୍ତି।
ହଁ। ଠିକ ଅଛି। ଓହୋ ଆଜ୍ଞା। ଆପଣ ଖାଇଛନ୍ତିଛନ୍ତି ଆପଣଙ୍କ ଫ୍ୟାମିଲି କଣ କରୁଛନ୍ତି।
ହଁ ମା ଆରିକା ଆସିକି ଏବେ ଶୋଇଛନ୍ତି ରେଷ୍ଟ ନେଉଛନ୍ତି ପା ଥକି ଯାଇଛନ୍ତି ବୁଲି ବୁଲିକି ଆଉ ରେଷ୍ଟ ନେଇଛନ୍ତି ମୁଁ ଏଇ ଛାତ ଉପ ଆସିକି ବସିଛି।
ଠିକ।
ହୁଁ ଆଉ କଣ କରିବା ବସିଛି ଆଉ ତ କାମ ନାହିଁ ଏଇଠି ସବୁ ବସି ନଡ଼ିଆ ଗଛ ଗଣୁଛି।
ଗଣନ୍ତୁ ଗଣନ୍ତୁ।
ହଁ ନଡିଆ ଗଛ ଗଣିବା ଆଉ କଣ କାମ ଅଛି କହୁନ। ଆଉ ସନ୍ଧ୍ୟା ବେଳକୁ ଆସିକି ପାଠ ଟିକେ ପଢିବା ଆଉ ଏବେ ଛାତରୁ ସେବା କଣ କରିବି ସେୟକୁ ଭାବିଲି ଟିକ ଆପଣଙ୍କୁ କଲ କରିଦିଏ ଟିକେ କଥାବାର୍ତ୍ତା ହେଇଯିବ ବହୁତ ଦିନ ହେଲା କଥାବାର୍ତ୍ତା ହେଇନେ। ହୁଁ ଆଉ କଣ କୁହନ୍ତୁ।
ଖ ସମ ଆପଣ ପ଼ଢାପଢ଼ି କେମିତି ଚାଲିଛି କଣ କରୁଛନ୍ତି କୁହନ୍ତୁ।
ହଁ ପଢାପଢି ସବୁ ଭଲ ଚାଲିଛି ଏବେ ତ କଲେଜ କଲେଜ ସବୁ ଛୁଟି ଅଛି କଲେଜ ତ ଖୋଲିଯିବ ଛୁଟି ଆଉ କିଛି ଦିନ ଗଲା ପରେ ତ କଲେଜ ଛୁଟି ଖୋଲିଯିବ ଆଉ।
ହଁ ରଜରେ ତ କଣ କଲେଜ। ପ୍ରାୟ ଖୋଲିଛଁ ଖୋଲିଯିବୁ ଆଉ।
ହୁଁ ଜୁନ୍ ବାଇଶ ତେଇଶ ଆଡୁ ଖୋଲିବ ଆ ବୁଲିଲେ ପୁଣି କଲେଜ କଲେଜ ଘର ପୁଣି କଲେଜ ପୁଣି କଲେଜ ଘର ତାପରେ ପାଠ ପଢ଼ା ରହିବ ତାପରେ ପରୀକ୍ଷା ବି ହବ ତାପରେ ବହୁତ
ରଏ
ପରିଶ୍ରମ ବି କରିବାକୁ ପଡିବ ହଁ ଆପଣଙ୍କୁ ଆମ୍ବ ହେରିକା ଆମ୍ବ ଖାଇବାକୁ ଭଲ ଲାଗେ?
ବହୁତ ଆମ୍ବ ଖାଇବାକୁ କାହାକୁ ଭଲ ନଲାଗେ
ଓଁ ହ।
ଆମର ତ ତ ଗଛ ଅଛି ମୋ ଖାଏ ଭାହାରୁ ବି ଆସ କିଣା ହେଇକି ମୁ ଖ ଆପଣ?
ହଁ, ମୁଁ ବି ମତେ ବି ବହୁତ ପସନ୍ଦ
ମତେ ବି ଆମ୍ବ ବହୁତ ପସନ୍ଦ ମୁଁ ଏବେ ତ ଏଇତ ଭାତ ସହିତ ତ ଆମ୍ବ ଖାଇକି ଆସିଲି।
ଖାଇ ସେଠି ମୁଁ ଖାଏ ଏଠି ବି ଖାଉଛି ଆମ୍ବ ଖଟା ଆମ୍ୱ ଗୋଟେ ଏମତି ଜିନିଷ ଲଗେଇକି ଆଇଟମ ଖାଇକି ଆଞା
ଛି ଏବେ ଆମ୍ବ ଯେତେ ଖାଇବେ କଥା ଖାଇବେ ତାପରେ ପୁଣି ଆମ୍ବ ସିଜିିନ ଗଲେ ପୁଣି ଆମ୍ବକୁ ଖୋଯା ଚାଲିବ। କୁହ ଆଉ କଣ କୁହ?
ଆଉ ଆମ୍ବ କଥା ଛାଡ଼ନ୍ତୁ। ଆଉ ପଣସ ଆପଣଙ୍କ ଆଡେ ଅଛି ନା?
ହଁ ହଁ ପଣସ ଗଛ ଆମ ବାଡିରେ ଗୋଟେ ଅଛି ନା ମୁଁ ଖାଏନା କଠା ଖାଏ ପଣସ ଖାଏନା।
ଉଁ କଠ କଠା ଖାନ୍ତି ପଣସ ପଣସ ପାଚିଲା ପଣସ ଟା ବେଶୀ ଟେଷ୍ ଲାଗେନା କଠା ଟା ମୁଁ ଖାଇଛି ଥରେ ବି ଭୋତି କଲେ ମୁଁ ଖାଏନି।
ନା ନା ମୁଁ କଠା କଠା ଟା ମତେ ଭଲ ଲାଗେ କଠା ତରକାରୀ ଠାରୁ ଭଜା ଟା ଭଲ ଲାଗେ ଯୋ ଟା ମସଲା ଦେଇକି ହୁଏ।
ଆଜ୍ଞା।
ପଖାଳ ସହିତ ଭଲ ଲାଗେ ପଖାଳ ଗରମ ସବୁଥିରେ ଖାଇପାରିବ ରୁଟିରେ ବି ଏକଦମସେ ଖାଇପାରିବ
ଠିକ ଅଛି ଆଉ ଆ ଆପଣ କଣ ରଜ ସପିଙ୍ଗ କଲେ?
ହଁ ଆଜି ମାଁ ଯାଇଥିଲେ ଡ୍ରେସ ଆଣିଛି ମୋର ଗୋଟେ କୁର୍ତ୍ତୀ ସେଟ ଟେ ଆଣିଛି। ଆଉ ମୋ ସାନ ଭଉଣୀ ସେ ତାର ଆଣିଛି ଜିନ୍ସ ଆଉ ଟପ୍ ଆଉ ଭାଇ ପାଇଁ ଆଣିଛି ତାର ସେ ଯୋଉ କହିଥିଲା ଡ୍ରେସ୍ ପ୍ୟାଣ୍ଟ ଆଣିବାକୁ ତାର ଆଣିଛି ଗୋଟେ ସଟ୍ ପ୍ୟାଣ୍ଟଟା ଆଣିଛି। ଆଉ ଗୋଟେ ଛୋଟ, ଛୋଟ ଛୁଆଟ ପାଇଁ ଗୁହଳି ଡ୍ରେସ ଆଣିଛି ସେ ମାଉସୀ ଝିଅ ହବ ତା ପାଇଁ ଗୋଟେ ଡ୍ରେସ୍ ଆଣିଛି ଆଉ
ହଉ କଣ କୁହ? କୁହନ୍ତୁ?
ଆପଣ ରଜସପିଙ୍ଗ କରିସାରିଲେଣି।
ଆଉ ମୋର ତ ଅଲରେଡି ହେଇକି ଅଛି ଗାଁ ରେ। ଗଲେ ଭୁବନେଶ୍ଵର ପିନ୍ଧିବି ଆଉ। ମୋର ଆଜ୍ଞା ରଜ ତିନି ଦିନ ପାଇ ତିନିହଳ ଡ୍ରେସ୍ ପୁରା ନୂଆ ଥୁଆ ହେଇଚି।
ଭଲ।
ଗଲେ ଖାଲି ସେମିତି ମୋର ବି କୁର୍ତି ସେଟ ସବୁ ଜ ତିନି ଟଙ୍କାଙ୍କ କୁର୍ତି ସେଟ ମୋର।
ଉଁ ମୋର ଦିହଳ କୁର୍ତ୍ତୀ ଆଉ ହଳେଇ ଯୋଉ କୁର୍ତ୍ତିୀ ସେଟ ଆଜି ମା ଆଣିଛି। କୁର୍ତୀ ସେଟ ସବୁ ଠିକ ଅଛି ଯେ ଟିକେ ପ୍ୟାଣ୍ଟ ଟା ହଉଛି ଗୋଡ ପଶୁନି ମାନେ ଗୋଇଠି ଟା ପାଖରେ ଗୋ
ଚେଞ୍ଜ କରିଦେବେ ଆଉ।
ସେ ଯାଇକି ମଲ ରୁ ଆଣିଛି ମଲ ରୁ ଯାଇକି ଇ ଏ ଘରୁ ବହୁତୁ ଦୂର।
ବିଲ୍ ଥିବ ଚେଞ୍ଜ୍ କରିଦେବି ଯାଇକି ଆଉ।
ହଁ ଯିବାକୁ ପଡିବ ପୁଣି ସେଠିକି ପ୍ୟାଣ୍ଟ ହେଇଯାଉଛି। ଖାଲି ଗୋଇଠିଟା ପଶନି ଗୋଇଠି ନ ପଶିଲେ ଚୁଡ୍ ପ୍ୟାଣ୍ଟଟା ନା। ଆଉ ଜରି ପସେଇକି ପସେଇଦବା ଆଉ ପସିିଯିବ। ଉ ହୁଁ ଦେଖିବା। ଆ ହେଇଯିଵ ପିନ୍ଧିଦେବ।
ଦେହ ପା କେମିତି ଆପଣ କୁହନ୍ତୁ।
ହଁ ସେମିତି ଦେହ ଠିକ ଅ ଅଛି ସବୁ ଠିକ୍ ଅଛି ଆଉ।
ହାହା,
ଆଉ ଆପଣଙ୍କର।
ନା ତ ସେ, ଠିକ ଅଛି ଆଉ।
ଆଉ କଣ କରଛନ୍ତି ଏବେ ବସିଛନ୍ତି।
ଆୟା ଆୟା ବାଲକୁନି ରେ ପବନ ଖାଇବାକୁ ଆସଛି ଆଉ।
ଆମ ତ ଏଠି ଗ ଗଛ ପତ୍ର ଟିକେ ବି ହ
ନାହିଁ। ନେଇନ ହ ସେିଲ ବାାରୁ
ସହରରେ ରହିଲେ ତ ସେଇଆା ଆଉ। ଆମେ ଗାଁରେ ରହିଲୁ ଗାଁରେ ତ ବହୁତ
ଗାଁ ର ପବନ ନାଁ ଏଠିକା ପବନ ମଧ୍ୟ ରୁ ଭୋଗ କରିଚି।
ହୁଁ ହୁଁ।
ହ
ଆଉ କଣ କୁହ।
ଆଉ କଣ କରୁଚନ୍ତି?